ହ୍ୟାଲୋ।
ହ୍ୟାଲୋ ଆଜ୍ଞା କୁହନ୍ତୁ ଆଜ୍ଞା ଶୁଭ ସକାଳ।
ଶୁଭ ସକାଳ କଣ କରୁଛନ୍ତି ଆଜ୍ଞା।
ଏଇ ବର୍ତ୍ତମାନ ରୁଟି ଆଉ କ୍ଷୀର ପୋଟଳ ଆଳୁ ଭାଜି ଖାଇବା ହଉଛି ଆଉ।
ଆଜ୍ଞା ଆଜ୍ଞା।
ହଁ ଆପଣଙ୍କ ଆଡେ ବର୍ଷା ହଉଛି?
ଆଉ ଆଜ୍ଞା ବର୍ଷା ହଉଛି।
ହୁଁ ଏଠି ତ ପ୍ରବଳ ବର୍ଷା ପକଉଛି କାଲି ଠୁ ଏ ପର୍ଯ୍ୟନ୍ତ
ଆଜ୍ଞା ଆଜ୍ଞା ଆମ ଆଡ଼େ ବି ତ ଆଜ୍ଞା ବର୍ଷା ବହୁତ ଜୋର୍‌ ରେ ହଉଛି।
ହୁଁ କୋଉଠି ଆପଣ ଆପଣଙ୍କ ଏରିଆ କୋଉଠି?
ଆଜ୍ଞା ଆମର କେନ୍ଦୁଝର।
କେନ୍ଦୁଝରରେ ତ ଆପଣଙ୍କର ବହୁତ ବର୍ଷା ହଉଥିବ? ନାଇଁ ସେଇଠି ବର୍ଷା ହେଲେ ବନ୍ୟା ହୁଏନା ଆପଣଙ୍କ ଆଡ଼େ?
ଆଜ୍ଞା।
ଆପଣଙ୍କ ସେଠି ହେଲେ ବନ୍ୟା ହୁଏ ନା?
ଆଜ୍ଞା ଆଜ୍ଞା ବନ୍ୟା ତ ସେମିତି କିଛି ନାହିଁ ଆମ ଆଡେ ପାହାଡ଼ ଏରିଆ ଯେହେତୁ ଟିକେ ବର୍ଷା ଅଧିକ ହୁଏ ଜାଣିଥିବେ।
ଓ ହୋ। ତମ୍ ସେଠି ଆପଣଙ୍କର ସବୁଠୁ କଣ ଭଲ ମନ୍ଦିର କିମ୍ବା ତୀର୍ଥସ୍ଥଳୀ ଭିତରୁ ସବୁଠୁ କେଉଁଟା ଭଲ ଜାଗା କେଉଁଟା ସେଇଠି?
ଆଜ୍ଞା।
ହ୍ୟାଲୋ। ହୁଁ ସବୁଠୁ ତୀର୍ଥସ୍ଥଳୀ ଭିତରେ କୋଉ କୋଉଠି ସେଟା ଭଲ ଜାଗା ସବୁଠୁ?
ଆଜ୍ଞା ତୀର୍ଥସ୍ଥଳୀ କହିଲେ ଆଜ୍ଞା ଏଠି ତ ସେମିତି କିଛି ନାହିଁ ଘଟଆ ମା ତାରିଣୀ ମାଙ୍କ ପୀଠ ଅଛି।
ହୁଁ ହୁଁ।
ଆଜ୍ଞା।
ମା ତାରିଣୀଙ୍କ ବିଷୟରେ କିଛି କହୁନାହାନ୍ତି?
ଆଜ୍ଞା ମା ତାରିଣୀ ତମାୟା ଆଜ୍ଞା ଆମର ଇଷ୍ଟ ଦେବୀ। ମାନେ କେନ୍ଦୁଝରର ମା କହନ୍ତି ନଡିଆ ରାଣୀ କହିବାକୁ ଗଲେ ସେ ପ୍ରସିଦ୍ଧ।
ବହ
ଶୁଭୁଛି ଆଜ୍ଞା। ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ବୋଲି କେନ୍ଦୁଝର ର ତ ମା ତାରିଣୀ ନଡିଆ ରାଣୀ ଭାବରେ ପ୍ରସିଦ୍ଧ।
ହଁ।
ଆଜ୍ଞା।
ଆଉ କଣ କେମିତି ସେଠି ମନ୍ଦିର ହେଲା ତା ଷ୍ଟୋରି କଣ ତାରିଣୀ ସେଠି କାହିଁକି ସେ ଜାଗାରେ ହେଲା? ସେ ଷ୍ଟୋରିଟା ଟିକେ କୁହନ୍ତୁ?
ଏତେ ତ ମୁଁ ଜାଣିନାହିଁ ମା ତାରିଣୀଙ୍କ ବିଷୟରେ କିନ୍ତୁ ମା ତାରିଣୀ ଜାଣିଛି ପ୍ରସିଦ୍ଧ ବୋଲି।
ଯେହେତୁ ଆପଣଙ୍କ ଏରିଆ ହୁଁ ଆପଣଙ୍କର ଇଷ୍ଟ ଦେବୀ।
ଆଜ୍ଞା।
ଆପଣ ତା ପାଇଁ ଇ ଗର୍ବିତ ମଧ୍ୟ କରୁଥିବେ କେଉଁଝର ବାସୀମାନେ।
ଆଜ୍ଞା ଆଜ୍ଞା।
ହୁଁ କେଉଁଝର କେଉଁଝର ନା କହିଲେ ମା ତାରିଣୀଙ୍କୁ ନେଇକି ପରିଚିତ।
ଆଜ୍ଞା ଆଜ୍ଞା ସେଇଟା ତ ସତ କଥା ଆଜ୍ଞା।
ତ ଯେହେତୁ ଆପଣ ସେଇଠିକାର ବାସିନ୍ଦା ସର୍ବପ୍ରଥମେ ଆପଣ ନିହାତି ଜାଣିବା ଆବଶ୍ୟକ। କାହିଁକିନା ଯଦି ଆପଣଙ୍କୁ ଯିଏ ପଚାରୁଛି ଭାଇ ତୁମ ଘର କେଉଁଠି ତ ଆପଣ କହୁଥିବେ କି ମୋ ଘର ହଉଛି କେଉଁଝର ତ କେଉଁଝରରେ ନେଇକି ଏ ଉଁ
ନାଇଁ ଆଜ୍ଞା ସେମିତି କହିବାକୁ ଗଲେ ଆଉ ଯଦି ଆପଣ ଯଦି କେବେ କହିବେ ମନ୍ଦିର ବିଷୟରେ ମନ୍ଦିର କେବେ ପ୍ରତିଷ୍ଠା ହେଇଥିଲା କେବେ କଣ ଏ ସେମିତି କହିବାକୁ ଗଲେ ଆଜ୍ଞା ଉଁ
ହୁଁ ଦେଖନ୍ତୁ ଉଁ ଅ ଆପଣଙ୍କ ଷ୍ଟୋରିଟା କହିସାରିଲା ପରେ ତାପରେ ମୁଁ ମୋ ପରିଚିତ ଦେବି ଠିକ୍ ଅଛି।
ଆଜ୍ଞା।
ଏ ତ ଉଁ ଆମେ ଯୋଉ ଯୋଉ ଡିଷ୍ଟ୍ରିକ୍ଟରୁ ଆମେ ସବୁ ଯାଉଛନ୍ତି କିମ୍ବା ଆମେ ଯୋଉ ଯୋଉ ଡିଷ୍ଟ ଷ୍ଟିକ୍ ରୁ ସବୁ ରହୁଛନ୍ତି
ଆଜ୍ଞା।
ତ ଆମ ଏରିଆରେ ସବୁଠୁ ପ୍ରସିଦ୍ଧ ମନ୍ଦିର ଯାହାକୁ ନେଇକି ଆମ ଡିଷ୍ଟ୍ରିକ୍ ପରିଚିତ ଆପଣ ଯାହାକୁ ପଚାରିବେ କେଉଁଝରର କାହାକୁ ନେଇ ପରିଚିତ ମା ତାରିଣୀ ପୁରୀ କାହାକୁ ନେଇ ପରିଚିତ ଶ୍ରୀ ଜଗନ୍ନାଥ ଉଁ ତା ପରେ ଆପଣ କୋଉ ଯଦି ଯିବେ ଉଁ ରାଉରକେଲା କାହାକୁ ନେଇ ପରିଚିତ ହନୁମାନ ବାଟିକା।
ହ
ହଁ ଆପଣ ଯଦି ପଳେଇବେ ଉଁ ହୁଁ ଆପଣ ଯୋଉ ପଚାରିବେ ବାଲେଶ୍ୱର କାହାକୁ ନେଇ ପରିଚିତ ବାଲେଶ୍ୱର ହଉଛି ଉଁ ପଞ୍ଚଲିଙ୍ଗେଶ୍ୱର ଉଁ କୁ ନେଇ ପରିଚିତ ସେଠି ଅନେକ କିଛି ଝରଣା, ତାକୁ ନେଇ ପରିଚିତ। ଭଦ୍ରକ ଆଗକୁ ନେଇ ପରିଚିତ ନା ଭଦ୍ରକ ଆଉ ଆଖଣ୍ଡଳମଣିକୁ ନେଇ ପରିଚିତ ହୁଁ। ତ ଆମେ ଯୋଉ ଯୋଉ ଦିଷ୍ଟ୍ରିକ୍ଟ୍ ରେ ରହୁଚେ ସେଇ ଡିଷ୍ଟ୍ରିକ୍ଟର ସବୁଠୁ ହଁ ଯାଜପୁରରେ ମାଆ ବିରଜା। ତ ଯିଏ ଯୋଉ ଡିଷ୍ଟ୍ରିକ୍ଟରେ ବିଲଙ୍ଗ କରୁଛି ସେଇ ବିଷୟରେ ତାକୁ ନିହାତି ହୁଁ। ତ ଆମେ ଯାହା ଯାହାକୁ ନେଇକି ପରିଚିତ ହଁ ହୁଁ ନିହାତି ସେଟୁ ଜାଣିବା ଦରକାର।
ଆଜ୍ଞା ଜାଣିବା ତ ଦରକାର କିନ୍ତୁ ମୁଁ ଜାଣିବାରେ ମା ତାରିଣୀ କଇବାକୁ ଗଲେ କଁ କୁହନ୍ତି ନା ସିଏ ମାନେ ମା ତାରିଣୀ ଘଟଗାଁ ରେ ନୁହଁନ୍ତି। ତାଙ୍କର ଗୋଟେ ଷ୍ଟୋରି ଅଛି।
ହୁଁ କୁଅନ୍ତୁ ସେ ଷ୍ଟୋରିଟା ମୁଁ ଜାଣିବାକୁ ଚାହୁଁଛି।
ଆଜ୍ଞା। ଆଜ୍ଞା ଷ୍ଟୋରି କହିବାକୁ ଗଲେ ଜଣେ ରା ଜା ଜଣେ ଥିଲେ ରାଜାଙ୍କ ନାଁ ଜାଣିନାହିଁ
ଆଜ୍ଞା ହୁଁ ହୁଁ।
ଆଜ୍ଞା ସେ ରାଜାଙ୍କୁ ସିଏ ମାନେ କହିଥିଲେ ଯେ ମାନେ ରାଜାଙ୍କତ ଯିବେ ତାଙ୍କର ମାନେ ଦେଶକୁ। ମାନେ ଆଗରୁ ତ ରାଜା ଅମର ଥିଲେ ନା।
ହଁ ହଁ।
ସିଏ କଣ କରିଥିଲେ ନା ରାଜାଙ୍କୁ କହିଲେ ଯେ ଆପଣ ଆଗେ ଆଗେ ଯାଆନ୍ତୁ ମୁଁ ପଛେ ପଛେ ଯାଉଛି ଆପଣଙ୍କର
ହୁଁ ହୁଁ।
ମାନେ ଯାହା ହେଲେ ବି ଆପଣ କିନ୍ତୁ ପଛକୁ କେବେ ଅନେଇକି ମାନେ ବୁଲିକି ଅନେଇବେନି ଆଉ ଆପଣ ଯୋଉଠି ପ ଛକୁ ବୁଲିକି ଅନେଇବେ ସେଇଠି ଆଜ୍ଞା ମୁଁ ମାନେ କଣ କହୁଛି ନା ସେଇଠୁ ମାନେ ମୁଁ ସେଇଠି ରହିଯିବି ମାନେ ସେଇଠି ମୋର ମନ୍ଦିର ସ୍ଥାପନ ହବ।
ହୁଁ ହୁଁ।
ଆଜ୍ଞା ତ ସେଥିପାଇଁ ମା ତାରିଣୀ ତ କଣ କୁହନ୍ତୁ ନା ମାନେ ରାଜା ଯେତେବେଳେ ଗଲେ ତ ଘ ଆଗରୁ ଘଟଗାଁରେ କଣ ଥିଲା କୁହନ୍ତି ନା ଜଙ୍ଗଲ।
ହୁଁ ହୁଁ।
ଘଟଗାଁ ଏବେ ବି ତ ଜଙ୍ଗଲ ଏବେ ସଫା କରିଦେଲେଣି କିନ୍ତୁ ଆଗରୁ ଜଙ୍ଗଲ ଥିଲା ତ ଆଗରୁ ସେଠି ମାନେ କଣ କହୁଥିଲା ନା ମୁଁ ଶୁଣିବ ସେଠି ନଈ ଥିଲା ନଈରେ ମାନେ ବାଲି ଥିଲା। ମାନେ ଯେମିତି ସ ନଈ କୂଳରେ ବାଲି ନଥାଏ କି?
ହଁ।
ଆଜ୍ଞା ତ ସେଠି କଣ ହେଲା ନା ସେତେବେଳେ ମା ତାରିଣୀ ମା ତାରିଣୀ ଙ୍କ ଘୋଡାରେ ତ କିଏ କହୁଥିଲେ ଯାଆନ୍ତି ମୁଁ ଜାଣିନି କିନ୍ତୁ କଣ କହୁଥିଲା ତାଙ୍କ ଘୁଙ୍ଗୁର ସେଠି ଲାଖି ଯାଇଥିଲା। ଆଜ୍ଞା ତ ଘୁଙ୍ଗୁର ଯେହେତୁ ଲାଖି ଯାଇଥିଲା ସେଠି ତ ଆଉ କଣ କହୁନ ନା ମା ରାଜାଙ୍କୁ ଶୁଭେଇିଲାନି ତାଙ୍କର ଶବ୍ଦ। ଆଜ୍ଞା ତ ଶୁଭିଲାନି ଯେତେବେଳେ ତ ରାଜା ସେଇଠି କଣ କିଲ ନା କହିଲେ ମାନେ ମନରେ ଯାହାେଲେ ଗୋଟେ ଆସିବ ଯେ ଶୁଭୁଥିଲା ଘୁଙ୍ଗୁରା ଶବ୍ଦ ତ ଆଉ ଶୁଭିଲାନି କେମିତି।
କୋଉ ଶବ୍ଦଟା ଶୁଭୁଥିଲା?
ଆଜ୍ଞା ଘୁଙ୍ଗୁର ଶବ୍ଦ।
ତ।
ଆଜ୍ଞା ତାପରେ କଣ ହେଲା କୁହନ୍ତୁ ନା ତ ସେଥିପାଇଁ ରାଜା କଣ କଲେ ନା ସେଇଠି ପଛକୁ ବୁଲିକି ଅନେଇ ଦେଲେ।
ଆଚ୍ଛା।
ଆଜ୍ଞା ତ ସେଇଠି ସେଇଥିପାଇଁ ସେଦିନୁ ମା ତାରିଖରେ ସେ ଘଟଗାଁ ରେ ମାନେ ସେଇଠି ବିରାଜମାନ ହେଲେ। ଆଗରୁ ଜଙ୍ଗଲ ଥିଲା ଜଙ୍ଗଲ ମଝିରେ ମା ରହୁଥିଲେ। କିନ୍ତୁ ପରେ ପରେ ଆଜ୍ଞା ସେଠି ସବୁ ଜଙ୍ଗଲ ସଫା କରିକି ମନ୍ଦିର ମାଆଙ୍କର ବନା ହେଲା ତାପରେ ଏବେ ଆଜ୍ଞା ବହୁତ ମାନେ ଏବେ ମାନେ ସହର ବି ହେଇଗଲାଣି ସେଠି ସହର ବଜାର କହିଲା ଭଳିଆ ଦୋକାନ ବହୁତ ବହୁତ ଯାହା ବିି ଆପଣ ଏବେ କହିପାରିବେ।
ଆଚ୍ଛା। ଯା ହଉ। ଆଣଙ୍କର। ଏତେ ତୁ ଆପଣ ଜାଣିଛନ୍ତି ଆଉ ମନା କରୁଥିଲେ ଯାଇନି କି ଜାଣିନି।
ଆଜ୍ଞା ନାଇଁ ମୁଁ ଏଇଟା ଖାଲି ଶୁଣିଥିଲି କିନ୍ତୁ ଆଉ ଏମିତି ମହିମ ମାନେ କଣ କେମିତି ମାନେ କଣ ଇଏ ବନା ହେଲା କିନ୍ତୁ ସେଇଟା ମୁଁ ଆଉ ଜାଣିଲି କେବେ ବନା ହେଲା?
ହୁଁ ହୁଁ। ଯାହା ହଉ ଆପଣ ଜାଣିଛନ୍ତି ସେତିକି ଶୁଣିକି ଖୁସି ଲାଗିଲା। ମୁଁ ଜାଣିଛି କିନ୍ତୁ
ବେଶି ଜାଣିନାହାନ୍ତି।
ମୁଁ ଯେତିକି ଜାଣିଛି ଆପଣ ସେତିକି ହିଁ କହିଲେ ମୁଁ ଚାହିଁଥିଲେଆପଣଙ୍କୁ କହିଥାନ୍ତି କିନ୍ତୁ କୁହନ୍ତିିନି। କଥାକଥିତ ଅନୁସାରେ ଅସି ଅଛି।
ଆଜ୍ଞା?
ଯାଚିକି ଦବା ଯାଚିକି ଦବା ଆଉ ମାଗି ଖାଇବା।
ଆଜ୍ଞା।
ବୁଝିଲେ କି ତାହିିତରେ ତଫାତ ଅଛି। ଆପଣଙ୍କ ଆପଣ ଯେହେତୁ ସେଇ ଜାଗାରେ ବିଲଙ୍ଗ କରୁଛନ୍ତି। ଆପଣ ଯେଉଁ କଥାଟା କହିବେ ଆପଣଙ୍କ ମୁହଁରୁ ଶୁଣିବାକୁ ହୃଦୟକୁ ଆନନ୍ଦ ଲାଗିବ।
ବୁଝିଲେ ତ ଆପଣଙ୍କ କଥା ଶୁଣିଲା ପରେ ମୋ ହୃଦୟକୁ ଆନନ୍ଦ ଲାଗିଲା ଖୁସି ଲାଗିଲା। ହଁ ମୁଁ ସେ ଖୁସିକୁ ବୋଖାଣି ପାରିବିନି।
ବୁଝିପାରିଲେ ହୁଁ ତ ଯାହା ହଉ ଆପଣଙ୍କ ଘର ପାସରେ ତାରିଣୀ ଆପଣ ତାରିଣୀ ତ ଅନେକ ଥର ଯାଇଥିବେ। ହୁଁ ଆପଣ ଘର ପାଖରେ ଯେହେତୁ ତାରିଣୀ ଆପଣ ଅନେକ ଥର ଯାଇଥିବେ ତାରିଣୀ।
ଆଜ୍ଞା ଆଜ୍ଞା ଆପଣଙ୍କ ଭଏସ ଟିକେ ଭାଇ ଆଜ୍ଞା ଟିକେ କମ୍ ସୁବୁଚି, ଜୋରେ ଯଦି କୁହନ୍ତେ ଭଲ ହୁଅନ୍ତା।
ମୁଁ କହିଲି ହଁ ହଁ। ମୁଁ କହିଲି ଯେହେତୁ ଆପଣଙ୍କ ଘର ପାଖରେ ତାରିଣୀ ଆପଣ ଅନେକ ଥର ତାରିଣୀ ଜଇଥିବେ ନାହିଁ?
ଆଜ୍ଞା।
ତ ତାରିଣୀ ଉ ସବୁଠୁ ଯେଉଁଟାକି ଭୋଗ ଯୋଉ ଲାଗେ ତାରିଣୀଙ୍କ ପାଖରେ। ସେଟା କି ଭୋଗ ଲାଗେ ଜାଣିଛନ୍ତି।
ହ ଆଜ୍ଞା କୁହନ୍ତୁ।
ସେଟା ଯୋଉ ଭୋଗ ଲାଗେ କି ଭୋଗ ଲାଗେ ଜାଣିଛନ୍ତି?
କୋଉଠି ଆଜ୍ଞା?
ତାରିଣୀଙ୍କ ପାଖରେ।
ନାଇଁ ଆଜ୍ଞା ଏତେ କଥା ତ ମୁଁ ଜାଣିିନାହିଁ ଆଉ।
ତ ମେନ୍ ଜିନିଷ ହେଉଛି ତାରିଣୀଙ୍କ ପାଖରେ
ଆଜ୍ଞା।
ଭୋଗ କହିଲେ ନଡ଼ିଆ।
ଆଜ୍ଞା।
ତ
ଆ ନଡିଆ ରାଣିବା ମୁଁ ଆପଣଙ୍କୁ ତ ପ୍ରଥମେ କହିଲି ତ ଯାହା ବି ଯିଏ ମନ ଛନ୍ତି ମା ତାରିଣୀ ଦିଅନ୍ତୁ।
ହଁ ତ ନଡ଼ିଆରାଣୀ ଆପଣ ସଠିକ୍ କହିଲେ।
ଆଜ୍ଞା।
ଯାହାର ଯାହା ମାନସିକ ଥାଏ ସେ ସେ ନଡ଼ିଆକୁ ଶହେ ଆଠ ମାନସିକ ଥାଏ। କାର ଘର ପାଇଁ କାର ପରିବାର ପାଇଁ। କାର ଜଗତ ପାଇଁ ତ ଏମିତି ସମସ୍ତେ ଅନେକ ଅନେକ ବି ଚାରଧାରା ନେଇକି ମାନସିକ ରଖିଥାନ୍ତି।
ଆଜ୍ଞା।
ଠିକ ଅଛି ତ ଯାହା ହଉ। ହୁଁ ତାରିଣୀଙ୍କ ବିଷୟରେ ଶୁଣିକି ବହୁତ ଖୁସି ଲାଗିଲା ଆମେ ଗର୍ବିତ ଆମ ଓଡ଼ିଶା ମାଟିରେ ଆମ କେଉଁଝର ମାଟିରେ ଉପସ୍ଥିତ ଆମ ତାରିଣୀମା। ହୁଁ ଆମେ ସଦାସର୍ବଦା ଦେଶ ବାହାରକୁ ଗଲେ। ଓଡ଼ିଶା ବାହାରକୁ ଗଲେ ହୁଁ ତ। ଆମର ମା ତାରିଣୀଙ୍କୁ ନେଇକି ଆମେ କାହା ସହିତ ପ୍ରଚାର ପ୍ରସାର କରିପାରିବା। ହ କି ନାଇଁ ହଁ।
ହଉ ଆଜ୍ଞା ମା ତାରିୀଙ୍କ ବିଷୟରେ ତ ଆପଣ ବହୁତ କଥା ବହୁତ କହିଲେଣି ମୁଁ ବି ବହୁତ କହିଲି ମା ତାରିଣୀଙ୍କ କହିଲେ ବି ସରିିବନ ମାତାରେଣୀଙ୍କ ଗୁଣ। ମାନେ ଆଜ୍ଞା ତ ଆଜ୍ଞା ଏବେ ରଖୁଛି ଟିକେ ପରେ ବର୍ଷା ହଉଛି ପରେ ଫାଙ୍କା ହେଲେ କଲ୍ କରିବି।